ନମସ୍କାର ଆଜ୍ଞା। ଆଜ୍ଞା ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରୁଛନ୍ତି ଆଜ୍ଞା?
ଏଇ ବସିଥିଲି ଆପଣ କଣ କରୁଛନ୍ତି?
ମୁଁ ଏବେ ଏଇ ବସଚି ଆଉ।
ଆଉ ବର୍ଷା ତ ଜୋରରେ ହଉଛି
ନାଁ ମ ବର୍ଷା ତ ହଉଛି ଆଉ।
ଆପଣଙ୍କର କୋଉ ଯାଗା?
କଣ କହିଲେ?
ଆପଣଙ୍କର କୋଉ ଜାଗା?
ଆମର ଗଜପତି।
ଗଜପତି ଆମର କେଉଁଝର।
ଆଛା।
ଆଉ ଖାଇସାଇଲେଣି?
ନାଇଁ ଖାଇନି, ଏବେ ତ ଉଠିଲି ଆଉ।
ଓହୋ ଆଉ କଣ ପ୍ଲାନିଂ ଅଛି ଆଜି?
ଯେହେତୁ ବର୍ଷା ପାଗ ବାହାରେ ତ କିଛି ପ୍ଲାନିଂ କରିହବନି ଯାହା କରାଯିବ ଘରେ ଆଉ।
ଓହୋ ଆଜି ତ ବାରଟା ଅଛି ଆଉ କଣ କରିବେ?
ହଁ ଯେମିତି ଟିକେ ପକୋଡା ଫକୋଡା କରାଯିବ।
ଓହୋ।
ଆପଣ କୋଉ ଜାଗା କଇଲେ କୋଉ ଜାଗା ଆପଣ କଇଲେ?
ଗଜପତି।
ଓହୋ ଆଉ ଗଜପତିରେ ଭଲ ଜାଗା କଣ ଅଛି?
ଗଜପତିରେ ଅଛି ଜିରଙ୍ଗ ଅଛି।
ହଁ।
ବୁଦ୍ଧ ଦେବଙ୍କ ମୁନିଟାରୀ।
ହଁ ହଁ ହଁ ମୁଁ ଯାଇଥିଲି ମୁଁ ଯାଇଥିଲି ଏଇ ଚାରି ଦିନ ତଳେ।
ସେଇଟା ଏକା କାହା ସହିତ ଯାଇଥିଲେ?
ମୁଁ ଯାଇଥିଲି ମୋ ଓ ଫ୍ୟାମ୍ ଫ୍ୟାମିଲିଙ୍କ ସହିତ।
ଆଚ୍ଛା।
ଆଁ।
ଆଚ୍ଛା ଟ୍ରେନରେ ଯାଇଥିଲେ ନା
ନା ମୁଁ ଗୋଟେ ମୋର ପର୍ସନାଲ ବସ୍ ଅଛି ମୁଁ ସେ ବସରେ ଯାଇବି।
ଆଛା ଆଛା ତାହେଲେ ଆପଣ ବସ୍ ସଂଘର ମାଲିକ?
ହଁ।
ଆଚ୍ଛା।
ମୋର ଚାରି ପାଞ୍ଚଟା ଖଣ୍ଡେ ବସ୍ ଅଛି ମୋର ଗୋଟେ ଯାଉଚି କଟକ। ହାଲୋ।
ଆଚ୍ଛା ଆଚ୍ଛା।
ଆଉ ଗୋଟେ ଯାଉଚି ଏଇଠୁ କେଉଁଝରରୁୁ ଯାଉଚି ଭୁବନେଶୋର। ମୁଁ ଏରା ଭଡ଼ା ଲଗୁଏ ଆପଣଙ୍କ ଦରକାର ହେଲେ କଇବେ।
ହଁ ହଁ ଆମ ଏପଟେ ଗଜପତିରେ ତ ବସ୍ ସୁବିଧା ନାହିଁ ଆପଣଙ୍କ ଆ ଆପଣ ଆସିକି ଗୋଟେ ବସ୍ ଚଲାନ୍ତୁ ଏଠି।
ହଉ ଆପଣ କହିଲେ ଯଦି ନିହାତି ନେବି।
ଆଚ୍ଛା।
ଆଉ ଆପଣ ଖା ଖାଇନାହାନ୍ତି?
ନାଁ ନାଁ।
ଅହଁ।
ଉଠିକି ଜଷ୍ଟ୍ ଏବେ ମୁଁ ମୁହଁ ଧୋଇହୋଉଥିଲି।
ଓହୋ କଣ ଖ କଣ କରିବେ ଆଜି ବର୍ଷା ହଉଚି ନାଁ ଆପଣଙ୍କ ଆଡ଼େ?
ହଁ ବର୍ଷା ତ ଜୋରେ ହଉଚି।
ଆମ ଆଡ଼େ ତ ଜୋରେ ହଉଚି ଛାଡୁ଼ନେଇ।
ଉଁ ଚାରିପଟ ପାଣି ଘେରି ଯାଇଚି।
ହଁ ପରା ଆଉ ଏପଟ ଆଡ଼େ ଆସିଚ କେବେ?
ନାଁ ଯାଇନେଇ ଯିବା।
ଅ ହଉ।
ଇବା କେବେ ସମୟ ମିଲଲେ।
ପୁରୀ ଯାଇଚ?
ହଁ ପୁୁରୀ ଆଇତିଲୁ।
ଓହୋ କେବେ ଆଇଇଲେ?
ଏଇ ଏବେ ଯାଇଥିଲୁ ସ୍ନାନ ଯାତ୍ରା ପୂର୍ବରୁ ସ୍ନାନ ଯାତ୍ରା ତ ଯାଇନୁ ଲୋକ ଜାମ୍ ପ୍ରବଳ ଭିଡ଼ ଅଧିକ।
ନାନ ଯାତ୍ରାରେ ଅପି ବ ମନ୍ଦିର ବନ୍ଦ ଥିଲା।
ଏଲେ ସ୍ନାନ ଯାତ୍ରା ପୂର୍ବରୁ ଦର୍ଶନ କରିବା ପାଇଁ ବୁଲାବୁଲି କରିବାକୁ।
ଓହୋ କୁଆଡ଼େ କୁଆଡ଼େ ବୁଲଲେ?
ପୁରୀ ନୀଳାଦ୍ରି ବିରିଜ୍। ୱାଣ୍ଡର୍ଲେ ୱାଣ୍ଡର୍ଲା ଏଇ ସବୁ।
ଆଉ
କଁ କହିଲେ?
ଆଉ କୁଆଡ଼େ ଯାଇଚନ୍ତି?
ଆଉ ପୁରୀରେ ବୁଦ୍ଧଦେବଙ୍କର ଗୋଟେ ଜାଗା ଥିବ ଜାଣିଥିବ।
ହଁ ହଁ।
ସେଠିକି ବି ଯାଇଥିଲୁ।
ଆଉ ଯୋଉ କାହା ସହିତ ଯାଇଥିଲ ଫ୍ୟାମିଲିଙ୍କ ସହିତ ନାଁ ଫ୍ରେଣ୍ଡସ୍?
ହଁ ସାଙ୍ଗ ସହିତ ଆମର ତିନ୍ ଜଣ ମୋ ଘର ପାଖର ସାଙ୍ଗ ଆଚ୍ଛା ହୁଁ।
ଅହ ଆଉ ବାହାର ଦେଶ କୁଆଡ଼େ ଯାଇଚନ୍ତି କେବେ?
ଉଁ ବାହାର ଦେଶ ଯେମିତି କିି କାନାଡ଼ା ଯାଇଥିଲୁ ଥରେ।
ଅହ କାନାଡ଼ା ଓ ମୁଁ ଏବେ ଅଷ୍ଟ୍ରେଲିଆ ଯାଇଥିଲି। ଏଇ ଏଇ ନେକ୍ସଟ୍ ଇୟର୍।
ଏ ଆମର ଏବେ ଯୋଉ ଫୁଟବଲ୍ ଖେଳ ଥିଲା ଫିଫା ୱାଲ୍ଡ କପ୍ ସେଇଥିରେ ଯାଇଥିଲୁ ଫୁ ବଲ୍ ଖେଳ ଦେଖିବା ପାଇଁ।
ବେଳ ଥିଲେ?
ହଁ କାନାଡ଼ା ଯାଇଥିଲୁ।
ଓହୋ, ହଁ ଭଲ ଆଉ ଆଉ ତାହାନେ ବହୁତ ପଇସା ଅଛି ବୋଧେ ଆପଣଙ୍କ ପାଖରେ?
ହଁ ଅଛି।
କଣ କରୁଚନ୍ତି ଆପଣ?
ଯେହେତୁ ଆମର ତିନ୍ ଦି ତିନିଟା ବେପାର ଚାଲିଚି।
କ- କିି ବେପାର?
ସବୁ ବେପାରୀ ଲୋକ
ଏଇ ପ୍ଲଟ୍। ଏଇ ଯୋଉ ବିଲ ଯୋଉ କିଣା ବିକା ସେଇ ବେପାର?
ଜମି କିଣାବିକା।
ହଁ। ହଁ ଭଲ ଲାଭ ହେଉଥିବ ସେଥିରେ।
ହଁ।
ଆଉ ଗୋଟାଏ ଇଏରେ କେତେ ଲାଭ ହଉଚି ଗୋଟା ଯୋଉ ପ୍ଲଟ୍ ରେ?
ମନି ପଚାଶ ଯୋଉ ପଚାଶ ହଜାର ରୁ ଲକ୍ଷେ।
ଏତେ ହଉଚି। ତାହାନେ ଆପଣ ମାସକୁ କେତେ କମଉଥିବେ?
ମାସକୁ ସେ ଲକ୍ଷେ କୋଡିଏ ହଜାର ମିଳେ।
ଲକ୍ଷେ କୋଡିଏ। ଆଉ ତ ଆପଣ ଇଞ୍ଜିନିୟର୍।
ନା ନା ଇଞ୍ଜିନିୟର୍ ନୁହେଁ। ଏଇ ଜମି କିଣିବିକା ଲୋକଙ୍କୁ କରେଇ ଦଉ ଆଉ।
ଓହୋ। ଆଉ
ଆପଣଙ୍କର ବି ଯଦି ବିଲ କିଣିବାର ଅଛି କଣ କି ଜଣେଇବେ ମୋତେ।
ହଉ ନିଶ୍ଚୟ ନିଶ୍ଚୟ ମୋତେ କିଣିବାର ଅଛି। କିଏ ଆଇଚି? ଆଉ ଆପକୁ ମୁଁ ସକାଳୁ ଆବ କାଡୋ
ଆବ କାଡୁ ଆଚ୍ଛା ଆ, ସେଟା କୋଉ ଗଛ ରେ ହୁଏ କହିଲେ?
ଟା ଆବ କାଡୋ ଗଛରେ।
ସେ ଆପଣଙ୍କ ବାଡ଼ିରେ ବୋଧେ ଲଗେଇଚନ୍ତି?
ହଁ ଏଟା ଆଉ ଯାଇଥିଲେ ତ ଲଣ୍ଡନ୍ ମୋ ବାପା ଯାଇଥିଲେ ଲଣ୍ଡନ୍ ସେଇଠୁ ଆଣ ଥିଲେ ଡ୍ରାଗନ ଫ୍ରୁଟ୍, ଆବକାଡୋ ଆଣିଥିଲେ।
ଆଚ୍ଛା ଆଚ୍ଛା ଛା- ଆବୁକାଡୁ ଗଛ କି ଆବୁକାଡୁ କେତ କିଲୋ କେତେ?
କିଲୋ ମୁଁ ତ ଜାଣିନି ମୁଁ ଏଟା କିଣିନି। କେବେ ଜାଣିିନି ମୁଁ ବଟ୍ ବାପା ତାଙ୍କ ଆଣି ଆସନ୍ତି। ନହେଲେ ଆମ ଚାକର ଜଣେ ଅଛି ସେ ଯାଇକି ଆଣିଆସେ। ଚାକର ନାଁ ଗାଲୁ।
ଆଚ୍ଛା, ଆଚ୍ଛା, ଆଚ୍ଛା। ଆଚ୍ଛା ଆବକାଡୋ ଟା ମିଠା ଲାଗେ ନା ପିତା ଲାଗେ କହିଲେ?
ତା ମିଠା ଲାଗେ।
ଆଚ୍ଛା।
ହଁ।
ଏଟା କଞ୍ଚା ଖାଆନ୍ତି ନା ପାଚିଲେ ଖାଆନ୍ତି?
ଏଟା ଆବକାଡୁ ଟା ଏଟା କଞ୍ଚା ଟା ନା ଏଟା କଣ ପାଚେ କି ଏଟା ପ- ପଚି ଯାଏ। ପା ସେ କଣ କି ରେଡ୍ ରେଡ୍ ପଡିଯାଏ ଭିତ, ସରି ଇଂଲିଶ ରେ ରେ ନାଲା ପଡିଯାଏ।
ଆଚ୍ଛା, ଆଚ୍ଛା, ଆଚ୍ଛା।
କାନ୍ଧିକି
ଆବକାଡୋ ଖାଇଲେ ସ୍ଵାସ୍ଥ୍ୟ ପକ୍ଷେ ଭଲ ଆଉ। ସ୍ଵାସ୍ଥ୍ୟ ପକ୍ଷେ ହିତକାରକ।
ମୁଁ ଆଉ ଗୋଟେ ମୋ ସାଙ୍ଗ ତା ନାଁ ସୁମନ ସେ କହୁଚି ଯାଇତେ। ଯାଉନୁ ଗାଧେଇବୁ। ସେଟା ଆଉ କଣ ନବୁ ସେଟା ଗୋଟେ ଟ୍ରିପ ପ୍ଲାନ୍ କରିଥିଲା ଯେ ଶୁଣିବେ
ମୋ ସହିତ ଗୋଟେ ଖାଲି ପୁରୀ ଯାଇ ଟ୍ରିପ୍ ପ୍ଲାନ କରିଥାନ୍ତେ, ଯାଇପାରିଲାନି।
କାହିଁକି ଯାଇପାରିଲନି?
କଣ ପାଇଁ, ଝିଅ ପୁଅ ଚକରର ଅଛି। ସେ କି କଣ ତାର ତା ଇଛା ଆଉ ଏଟା ଭଲ ପିଲା ଟେ।
କିନ୍ତୁ ମଠୁଆଟେ।
ଆଛା ଆଛା
କଇଁଛ ଭଳିଆ
କଇଁଛ ତାହାଲେ ସେ କଇଁଛ ପ୍ରଜାତିର ଲୋକ।
ହଁ ହଁ କିନ୍ତୁ ପଇସା କମେଇଏରେ ଧାଇଁବ ଠେକୁଆ ଭଳିଆ। କିନ୍ତୁ କଇଁଚ ଭଳିଆ ଏଇନା କଉ ସବୁ ବୁଲାବୁଲିଉ କଇଁଚ କଞ୍ଜୁର ସାଙ୍ଗ ଏଣିଥାନ୍ତି ନା ଗୋଟେ ଗୋଟେ
ହଁ ହଁ
ସେ ହଉଛି ସେଇ ଜାତିର ଲୋକ
ଆଛା ଆଛା
ତାକୁ ଆମେ ଡାକୁ ପାଣ୍ଡିଆ
ଓ ଆଛା ଆଛା
ହୁଁ ତାର ଯେତେ ମାନେ, ତାକୁ ଯେତେ ସୋଦିଲେବି
ଏତେ ସେଇ ମଠୁଆ
ଆଛା ଆଛା ଆଛା
କ୍ରିକେଟ ଭଲ ଖେଳେ ଯେ
ସିଏ ଫିଙ୍ଗିବ ବଲ୍ ଅ ଓ କା ଭଳିଆ କହିଲ -ଉମେଶ ଯାଦବ ଭଳିଆ। କିନ୍ତୁ କହିବ ମୁଁ ଫିଙ୍ଗୁଛି ଯଶମି ବୁମଳା ଭଳିଆ
ଆଛା ଆଛା ଆଛା ଭଲ ଖେଳାଳି ଜଣେ ତାହେଲେ ଆଉ
ହଁ ସେଇଭଳିଆ ଆଉ
ଆମେ ଦମ ଖେଳଳି ବୋଧେ ଆପଣଙ୍କ ଆଖ ପାଖର
ହଁ ଏଇ ଏବେ ଡିଷ୍ଟ୍ରିକ ଲେବୁଲ ଖେଳିକି ଆସିଛି।
ଆଛା ଆଛା ଆଛା
ହଁ ଅଁ
ହଁ ମୁଁ ବି ଯାଇ ଆମର ଏପଟେ ହଁ ଆମର ସୋନପୁର ବୌଦ୍ଧ ଏସବୁ ଯାଉ ଖେଳିବା ପାଇଁ
କଣ?
ସୋନପୁର ବୌଦ୍ଧ ଜିଲ୍ଲା, ଯେହେତୁ ଆମର ପାଖାପାଖି ଜିଲ୍ଲା।
ହଁ ଅଁ
ଆମେ ବି ଯାଉ କ୍ରିକେଟ ଖେଳିବା ପାଇଁ
କ ଟେନିସ ନା ଏଇ ଯଉ କପ
ହଁ ଆମର ଟେନିସ୍ ବି ଲେଦର ବଲ ହୁଏ।
କଣ କଣ ଖେଳନ୍ତି?
ମୁଁ ସବୁ ଖେଳେ।
କର୍କ ନା ଇଏ?
ହଁ ଟେନିସ ରେ ଅଭ୍ୟାସ ଟେନିସ ଆଉ
ଓହୋ
ଯେହେତୁ ବଲ ବାଜି ଯିବାର ବହୁତ ସମ୍ଭାବନା ଅଛି? ସେଥିପାଇଁ ଆମେ ଟେନିସ୍ ବଲ୍ ହିଁ ଖେଳୁ।
କରକ ବଲରେ ବହୁତ ଖର୍ଚ୍ଚ ଜାଣିଛନ୍ତି। ମୁଁ କଣ କଣ ଖେଲିଛି ମୁଁ ଗୋଟେ ଶୁଏ ବାଧଛି କୋଡିଏ ହଜାର ଦେଇକି। କିଟି ମୋର ପଡିଗଲା ଲକ୍ଷେ।
ହଁ ଆମର ବି ବ୍ୟାଟ୍ ଅଛି ଗୋଟେ ବ୍ୟାଟ୍ ଟାକୁ କୁଟା ଖାଇକି ଆଣା ହେଇଛି ସେଇ ଷାଠିଏ ହଜାର ପଇଲା।
ହଁ ଖର୍ଚ୍ଚ ବହୁତ କିନ୍ତୁ ପାଇଗଲୁ ଯଦି ଭଲ ତା ନହେଲେ
ଆଉ ନାଲି ନାଲି ଭଲ ତ ରେଟ୍ ଜାଣିଥିବେ ଆଉ ଗୋଟା କୋଡିଏ ହଜାର ଲେଖା
ହଁ।
ସେଇଥିରେ ଛୁଆ ଅଛନ୍ତି ଚୋରି କରିକି ନେଇ ଯାଉଛନ୍ତି
ହଁ ପା। ଆମର ଅଛି ୟୁଇରେ ସେଫ୍ଟିରେ ଅଛି ଆମର କେହି ନେବେନି ଯେ ତଥାପି ହାଲୋ।
ହଁ କୁହନ୍ତୁ।
କୁହନ୍ତୁ।
ଆଉ ଆପଣ କେବେ ଗଜପତି ଆସ ଆସେ ଆଉ କେବେ?
ହଁ ଯିବି ବୋଲି ଭାବିଛି ଏକ୍ଜାମ ଦେଇ ମୋ ଭାଇ ଏକ୍ଜାମ ଦବ ପରୀକ୍ଷା ଦବ ଯିମି ଆଉ।
ନିଶ୍ଚିନ୍ତ ଆସିବେ ବୁଦ୍ଧ ଦେବଙ୍କ ସବୁ ଜିନିଷ ଦେଖିବେ।
ହଁ ହଁ କଣ କଣ ଅଛି କହିଲେ?
ବୁଦ୍ଧ ଦେବଙ୍କର ସବୁ ବୁଦ୍ଧ ଦେବଙ୍କ ସ୍କୁଲ ଅଛି।
ହଁ ସେଇଠି ସେ ପଢିଥିଲେ।
ହଁ ସେଠିମାନେ ବୁଦ୍ଧ ଦେବଙ୍କ ଲୋକ ସବୁ ଅଛନ୍ତି। ତାଙ୍କ ଧର୍ମାବଲମ୍ବୀ ଲୋକ ସବୁ।
ଓହୋ ଅଛନ୍ତି ତାଙ୍କ ଇଏ
ହଁ ଯେହେତୁ ତାଙ୍କ ଧର୍ମକୁ ସେ ବଜାୟ ରଖିଛନ୍ତି
ଓହୋ ତାହେଲେ ଭଲ ଜାଗା ଗୋଟେ ସେଟା।
ହଁ ଗଲେ ବହୁତ ଶିକ୍ଷିବାକୁ ମିଳେ ଆମକୁ ବୁଦ୍ଧ ଦେବଙ୍କ ବିଷୟରେ।
ହଁ ମୁଁ ନିଶ୍ଚୟ ଆପଣଙ୍କ ବହୁତ
ନିଶ୍ଚୟ ଆସନ୍ତୁ ଧନ୍ୟବାଦ ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା। ଆଜ୍ଞା ଆଜ୍ଞା।